କାର୍
ନମସ୍କାର ବନ୍ଧୁ ବହୁତ ଦିନ ପରେ ଆପଣ କଥା ମନେ ପଡ଼ିଥିବାରୁ ମୁଁ ଆପଣଙ୍କ ସହ ଯୋଗାଯୋଗ କଲିି ବନ୍ଧୁ।
ମୁଁ ବି ବନ୍ଧୁ ଆପଣଙ୍କୁ ବୋହୁତୁ ଖୋଜୁଚି ଯେହେତୁ ତ ଆମର ଟିକେ ବୁଲାବୁଲି କରିବା ପାଇଁ ବହୁ ତୁ ଉତ୍ସୁକ ଅଛୁ ଆଗାମୀ ରବିବା ରେ ଆମେ ଟିକେ ବୁଲିବା ପାଇଁ ଯାଉଚୁ ଆମର ଅ ଜାଣିଥିବେ ବରୁଣା ବରୁଣିଆ ପା ପର୍ବତ ପାହାଡ଼ ଶିଖରରେ ଗୋଟେ ବଡ଼ ମନ୍ଦିରଟି ଅଛି। ମୁଁ ଟିଏ ଭ୍ରମଣ କରିବା ପାଇଁ ଚାହୁଁଚି ଆପଣ କିଛି ଯିବା ପାଇଁ ଚାହୁଁଚନ୍ତି?
ଆଜ୍ଞା ମୁଁ ତ ସେଇଥିପାଇଁ ହିଁ ଆପଣଙ୍କୁ ଖୋଜୁଥିଲି ଏକା ଏକା ବୁଲୁଥିଲି ବୁଝିଲେ ଏକା ଏକା ଘରେ ବସିଥିଲି। ଆଉ ଗୋଟେ ବନ୍ଧୁ ଖୋଜୁଥେଲି ମିଶିକି ଟିଏ ଦୁହେଁ ଏବେ ତ ରଜ ପାଗ ହୋଉଚି ନାଁ। ଇଏ ଦୁହେଁ ଯାଇକି ବୁଲାବୁଲି କରି ଆସିଥାନ୍ତୁ। ଆଉ ଆ
ନା ବୋହୁତ ବହୁତୁ ଭଲ ହେଲା ବନ୍ଧୁ। ଆମେ ଟିକେ ବୁଲାବୁଲି କରିକି ପାହାଡ଼ ପର୍ବତରେ ଟିକେ ବୋହୁତ କିଛି ଦିନିଷ ଶିଖିବା ଆଉ ଦେଖିକି ଆସିବା ଉପଭୋଗ କରିବା।
ଆଜ୍ଞା ଆଜ୍ଞା ମୁଁ ତ ହେଲି ଖୋଜୁଥିଲି ଆପଣ ମନ ଚାହିଁକି କହିଦେଲେ ଆଜ୍ଞା ଆଉ। ଆଉ ଏଇ ରବିବାରରେ ନାଁ କୋଉ ରବିବାରେ ଆଜ୍ଞା
ମୁଁ ତ ଭାବୁଚି ଏଇ ରବିବାରେ ଯିବା ଆଉ ଆପଣ ଆଗୁରୁ କେବେ ଯାଇଥିଲେ କି ବରୁଣିଆ ପାର୍ବତ ପାହାଡ଼ ଶେଖରକୁ?
ଆଜ୍ଞା ସେପଟେ ତ ବହୁତ ଭଲ ଜାଗା ଅଛି ବହୁତ ବଡ଼ ବଡ଼ ଉଦ୍ୟାନ ଅଛି ବୁଝିଲେ ଆଉ ସେଠାରେ ବହୁତୁ ପିଲା ଛୁଆମାନେ ଆସିି ଖେଳନ୍ତି।
ମୁଁ ତ କେବେ ତ ଶୁଣିଥିଲି ଗୋଟେ ଖବର ବରୁଣିଆ ପର୍ବତ ପାହାଡ଼ ବିଷୟରେ ହେଠିକାର ପରାପୁରି ବୋହୁତ କୁଆଡ଼େ ହାତୀ ପ୍ରବଳ ମାତ୍ରାରେ ରୁହନ୍ତି।
ହେ ଆଜ୍ଞା ସେଟା ବହୁତ ପୁରୁଣା ଖବର। ଆଜ୍ଞା ଆଗ କାଳରେ ରହୁଥିଲେ ବୁଝିଲେ ଆଗ କାଳରେ ଏତେ ଆଲୋକ ନଥିଲା। ଯାନବାହାନ ନ ଥିଲା ସେହିତିପାଇଁ ଲୋକ ଏତେ ଆଜ୍ଞା ଆଜ୍ଞା।
ଅଜଗର ସା ପ
ଆଜ୍ଞା ବିଭିନ୍ନ ପ୍ରକାର ହିଂସ ଜନ୍ତୁ ରୁହନ୍ତି ବି ଆସନ୍ତି ମାନେ ଲୋକଙ୍କ ଉପରେ ଆକ୍ରମଣ ବି କରନ୍ତି, ବୁଝିଲେ? ଲୋକଙ୍କ ଓପରେ ଆକ୍ରମଣ କରନ୍ତି ଏବେ ଯେହେତୁ ଆଧୁନିକ ଯୁଗ ହେଇଗଲାଣି ଲୋକମାନେ ଉନ୍ନତି କଲେଣି ନିଜ ପାଖରେ ହତିଆର ରଖିଲେଣି ବୁଝିଲେ। ହ। ତଥାପି କିଛି ନାହିଁ ଆମ ବରୁଣିଆ ପର୍ବତର ଯୋଉ ଅଛନ୍ତି ବନ ବିଭାଗ କର୍ମଚାରୀ ମାନେ ବୁଝିଲେ ବନ୍ଧୁ। ସିଏ ସିଏ ଆମକୁ ତାଙ୍କ ସହଯୋଗରେ ହିସ୍ରଜନ୍ତୁ ଆଉ ଲୋକମାନଙ୍କୁ ଆକ୍ରମଣ କରିପାରୁନାହାନ୍ତି।
ଓ ଯାହା ଫଳରେ କି ବହୁତ ସୁରୁଖୁରୁରେ ପର୍ଯ୍ୟଟନ ଅ ଲୋକମାନେ ବହୁତ ଖୁସିରେ ବହୁତ ଭଲ ଭାବରେ ବୁଲାବୁଲି କରିକି? ବଣଭୋଜି କରିକି ଆସୁଛନ୍ତି ତାହେଲେ।
ସେଏ ସେଟ ସେଇ ଜାଗା ତ ସମଗ୍ର ଓଡ଼ିଶାରେ ବହୁତ ପ୍ରସିଦ୍ଧି କଲାଣି କଣ ପାଇଁ କହିଲେ ପର୍ଯ୍ୟଟନ ସ୍ଥଳୀ ହୋଇଇସାରିଲାଣି ବୁଝିଲେ ହ
ଆଜ୍ଞା ଯାହା ଫଳରେ ଆମର ତ ବରୁଳିଆ ପର୍ବତ ଆମର ଯେ ତୁ ଅ ମୁଖ୍ୟମନ୍ତ୍ରୀ ବହୁତ ସୁରୁଖୁରୁରେ ବ୍ୟବସ୍ଥା କରିଚନ୍ତି କେମିତି କଣ ସୁରକ୍ଷା ରହିବେ ପର୍ଯ୍ୟଟନ ମାନଙ୍କୁ କେମିତି ଦେବେ ତା ପାଇଁ ବି ବ୍ୟବସ୍ଥା କରିଚନ୍ତି।
ଆଜ୍ଞା ଆଜ୍ଞା ସରକାର ତାଙ୍କ ତରଫରୁ ସବୁ ପ୍ରକାର ଚେଷ୍ଟା କରିଚନ୍ତି। ଏବଂ ସୁନ୍ଦର ଆକାରରେ କରୁଚନ୍ତି। ବହୁତ ଟଙ୍କା ଖର୍ଚ୍ଚ କରିକି ବହୁତ ଭଲ ଭଲ ଏ ମ ଉ ଵାୟାମ୍ କରିବା ଲାଗି ବି ଲୋକ ପିଲା ଲୋକଙ୍କ ନାଗି ବ୍ୟାୟାମ କରିବା ଲାଗି ବିଭିନ୍ନ ଆ ବ୍ୟାୟାମ ସାମଗ୍ରୀ ରଖିଚନ୍ତି ବୁଝିଲେ। ଆ ଆଉ ମାଗେଣା ରେ ଆପଣ ଯାଇକି ସେଠି ନିଜ ବ୍ୟାୟାମ କରିପାରିବେ। ଆଉ ବ ବିରାଟା ବଡ଼ ପଡିଆ ରଖିଚନ୍ତି ଆଉ ଯୋଉ ଡଙ୍ଗା ଡଙ୍ଗା ଚଳାଚଳ କରିଅନ୍ତି ଛୁଆମାନେ ଯାଇକି ସେଥିପାଇଁ ବି ସେ ଏଠାରେ ଅଛି ଇଏ ସବୁ ପର୍ଯ୍ୟଟନ ସ୍ଥଳୀରେ ଅଛି ପୋଖରୀ ଖୋଳିଛନ୍ତି। ବୁଝିଲେ?
ଆଉ କେମିତି କଣ ଆପଣଙ୍କର ବନ୍ଧୁ ଚାହୁଁଚନ୍ତି କେମିତି ମୁଁ ମୋ ପରିବାର ସହିତ
ଆଜ୍ଞା ଆପଣ ଆପଣ ପରିବାର ସ ଆସନ୍ତୁ। ଆପଣଙ୍କୁ କେମିତି ସୁରୁଖୁରୁରେ ବୁଲେଇବା ଦାୟିତ୍ୱ ଆମର ବୁଝିଲେ। ଯେହେତୁ ଆପଣ ଆମର ପରମ ମିତ୍ର। ଆପଣ ଆରାମସେ ବୁଲିଏ ଆପଣ ପରି ପରିବାର ବି ଆରାମସେ ବୁଲିବ। ଆଉ ପ ବୁଲା ସଇଲା ପରେ ଦେ ମନେ ପକେ ଏ ମୋତେ ନା କାରଣ ମୁଁ ନେଇକି ବୁଲେଇଥିଲି ସେ ଜାଗା ମାନେ ଏମ ଏତେ ଖୁସି ଲାଗେ ଆପଣଙ୍କୁ
ଆଉ ଟିକେ ମୁଁ ତ ଚାହୁଁଥିଲି ଟିକେ ମୋ ପରିବାର ସହିତ ଟିକେ ବଣ ଭୋଜି ଟେ କରେଇକି କରିବା ପାଇଁ। ଆପଣଙ୍କ ପରିବାର ସହିତ ଯଦି ଟିକେ ଯଦି ଭୋଜି ଭାତଟି କରିପାରିବ ସୁରୁଖୁରୁରେ ବହୁତୁ ଭଲ ଟିକେ ଖାଦ୍ୟର ସ୍ୱାଦ ଟିକେ ପାଇପାରିବେ ଆମର ବଣ ଭିତରେ ଭୋଜି ଟିକେ କରିକି।
ଆଜ୍ଞା ଆମିଷ କରିବେ ନା ନିରାମିଷ କୁହନ୍ତୁ?
ଆମେ ତ ଚାହୁଁଚୁ ଟିକେ ଆମିଷ ଟିକେ କରିବା ପାଇଁ ଯେମିତି ପାଟି ଟିକେ ବହୁତ ଦିନ ହେଲାଣି ଆମେ ଟିକେ ଆମିଷ ଖାଇନୁ କେମି କେମିତି ଟିକେ ପା ଞ୍ଚ ରୁ ଦଶ ପ୍ରକାର ଭିତରେ ଆଇଟମ ଟେ କରିବା। ଖାଦ୍ୟ ଯେମିତି ସ୍ଵାଦିଷ୍ଟ ଭାବରେ ଆମେ ଖାଇ କିିଣି ଆସିପାରିବା।
ଆଜ୍ଞା ଆପଣ ତ ରବିବାର ଦିନ ଆସିବେ। ରବିବାର ଆମିଷ ହବ ମାନେ ବାରରେ ବାର ରବିବାର ଆମିଷ ବାର। ବୁଝିଲେ?
ହୁଁ ଟିକେ ମଟନ ଟିକେ ଆମେ ଟିକେ କରିବା ଆଉ
ଆଜ୍ଞା ଆଜ୍ଞା ମ ଛେଳି, ମାଛ, କୁକୁଡା ହଁ ଆଜ୍ଞା ଆଜ୍ଞା ସେଗୁୁରା ସବୁ ଚାଲୁଚି। ଆଜ୍ଞା।
ଇଷ ଉପରେ ଟିକେ ଅଧିକ ଟିକେ ଆଇଟମ ଟିକେ କରିବା।
ଆଜ୍ଞା ଆଜ୍ଞା ଅ-ଆମିଷ ନାଗି ବହୁତ ବିଭିନ୍ନ ପ୍ରକାର ସାମଗ୍ରୀ ଆମେ ଘିନି ଆଣିବୁ। ଆମ ପାଖ ବଜାରରେ ମିଳୁଛି ବୁଝିଲେ। ସୁଲଭ ମୂଲ୍ୟରେ ମିଳୁଚି। ଆମର ଚିହ୍ନା ବି ଅଛନ୍ତି ଆପଣ ଆସିବେ ସେଠାରେ ସମସ୍ତ ପ୍ରକାର ହାଣ୍ଡି ଡେକ୍ଚି, କଡେଇ, ଚାମଚ ସବୁ ଅଛି ବୁଝିଲେ। ଆଉ କାଠ ବି ଅଛି ରୋଷେଇ ନାଗି କାଠ ସାମଗ୍ରୀ ବି ଅଛି ବୁଝିଲେ। ରୋଷେଇଆ ଆମେ ଆପଣ ମିଶିକି ଆମେ ଆମର ଆପଣ ମିଶିକି କରିଦେଲେ ହବ ନା ରୋଷେଇଆ ଗୋଟେ ଯୁଗାଡ
ନାଇଁ ନାଇଁ ବନ୍ଧୁ ମୁଁ ତ ବହୁତୁ ଭଲ ଆମିଷ କରିପାରେଇ ଯେମି ତିକି ଆମ ଘରେ ମୁଁ ଯେମି କଙ୍କଡ଼ା ତକାରୀ ଝୋଳ ଟିକେ ବହୁତ ଭଲ ଭାବରେ କରିପାରୁଛି ଆଉ ମଟନ ଦେଶୀ ମଟନ ଟିକେ ଆମର ମାଟି ହାଣ୍ଡିରେ ଟିକେ ରୋଷେଇ କରିକିଣି ଆମ ପରିବାରକୁ ଖୁସିରେ ଖୋଇପାରୁଚି ସେମିତି କହିବ ଯଦି ମୁଁ ଚାରିରୁ ପାଞ୍ଚ ପ୍ରକାର ବି ଆମିଷ ଆ ହୁଁ ଉଁ
ରୋଷେଇ ଶିଖିଚନ୍ତି ଆପଣ। ଆଜ୍ଞା ମ ତାହେଲେ ଭଲ କଥା ହେଲା ଆମେ ଆଉ କାହିଁକି ବାହାରୁ ରୋଷେଇଆ ଡକେଇବା ଆପଣ ଯେହେତୁ ଜାଣିଚନ୍ତି। ଆମେ କିଛିଟା ଆପଣଙ୍କୁ ସାହାଯ୍ୟ କରିଦବୁ ମିଶିକି ସବୁ ପରିବାର ଲୋକ ମିଶିକି ଆପଣଙ୍କ ଟିକେ ସାହାଯ୍ୟ କରିଦେଇକି ଖାଇସାରିକି ମଜାମସ୍ତି କରିବା ଆଜ୍ଞା ଆଉ। ଆଜ୍ଞା ସେଠି ନାଚ ଗୀତ ନାଗି ମୁଁ ଉଁ ଯୋଗାଯୋଗ କରୁଛି ସେ ଲୋ ଭାଇଙ୍କ ସାଙ୍ଗରେ ନାଚ ଗୀତ ନାଗି ଆମ ନାଗି ଉଁ ପେଣ୍ଡାଲ ବାନ୍ଧିଦେବେ ବୁଝିଲେ।
ଆଜ୍ଞା ଯାହା ଫଳରେ ଆମେ ବି ଟିକେ ବଣଭୋଜି ସହିତ ଟିକେ ନାଚ ଗୀତ ଟିକେ କରିବା ଆଉ ଟିକେ ବୁଲାବୁଲି ଟିକେ କରିବା ଆମର ପାହାଡ ଶିଖରରେ ଯେତିକ ପର୍ବତ ଟିକେ ଦେଖିବା ବୁଲାବୁଲି କରିବା ଜାଣି ତେଉଁ ଆମର ତ ପର୍ବତ ଶିକରରେ ବହୁତୁ ପ୍ରକାର ଆମର ପଣସଗଛ, ଆମ୍ବଗଛ ଆମର ଯେତିକ
ଜାମୁ
ବିଭିନ୍ନ ପ୍ରକାର ଏତିକ ଫଳମୂଳ ଗଛ ସବୁ ନାଗିଚି। ତା ଭିତୁରୁ ଟିକେ ଫଳମୂଳ ଟିକେ ଖାଇବା ବି।
ଆଜ୍ଞା ଆଜ୍ଞା ଉଁ ଆଜ୍ଞା ଦେଶୀ ଏଁ ଦେଶୀ କୃତିମ ଏବେ ତ ସବୁଆଡେ ରାସ୍ ରାସାୟନିକରେ ରାସାୟନିକ ସାର ପକେଇକି କରୁଚନ୍ତି ଆଜ୍ଞା କଣ କହିଲେ ଏଁ ଫଳମୂଳ ଗଛ ସବୁ ଇଏ କରିକି କରୁଚନ୍ତି ବୁଝିଲେ। ଆମେ ତ ଘ-ଘ ଗାଁ ଗାଁ ରେ ଦେଖିଥିବା କୃତିମ ସାର ଦେଇକି କରି ଯେମିତି ଏ ଖତ ଫତ ଦେଇ କରୁଚି ବୁଝିଲେ। କିନ୍ତୁ ପାହାଡରେ ଯୋଉଟା ସେଟା କଣ କହିଲେ ପ୍ରାକୁ ପ୍ରକୃତିରୁ ଆସିଚି ବୁଝିଲେ ତାର ସୁଆଦ ଅଲଗା ପ୍ରକାର ଆପଣ ଖାଉଥିବେ ହାତ ଚାଟିକି ଖାଉଥିବେ ପୁରା। ବୁଝିଲେ।
ମୁଁ ତ ସେଇଆ ଚାହୁଁଚି ବନ୍ଧୁ ଯେମିତିକି ଆମର ପାହାଡେରେ ବହୁତ ପ୍ରକାରର ପନି ପ-ଫଳମୂଳ ନାଗିଚି। ଯେମିତି ଜାଣିଥେବେ ଆମର ହୁଁ ଦେଶୀ କଦଳୀ ଆମର ବଣରେ ଯେନ୍ତି ନାଗିଥାଏ।
ଆଜ୍ଞା ବନ୍ଧୁ କଦଳୀ କଥା କହିଲେ ଯେ ଆମ ଏଠାରେ ବହୁତୁ ମାଙ୍କଡ ଅଛନ୍ତି ଜାଣିଲେ। ସିଏ କଦଳୀ ରଖୁ ନାହାଁନ୍ତି ଆପଣ ପଣସ ଫଣସ ଖାଇବେ ଯଦି କୁହନ୍ତୁ ଆମେ ଆଣିପାରିବୁ ଯ ଗଛ ଅବଶ୍ୟ ଟିକେ କଷ୍ଟ ହବ ଆଣି ପାରିବୁ କିନ୍ତୁ କଦଳୀ ଗଛ କଦଳୀ ଗଛ ଅଛି କଦଳୀ ହେଉଛି କିନ୍ତୁ କଦଳୀ ଖାଇବା ପାଇଁ ଲୋକ ରହୁ ନାହାଁନ୍ତି କଣ ପାଇଁ କହିଲେ ମାଙ୍କଡ଼ ସବୁ ଖାଇଯାଉଛନ୍ତି। ବୁଝିଲେ ପାତି ମାଙ୍କଡ ବହୁତ୍ ଅଛନ୍ତି।
ଏ ଆମେ କିଛି କଦଳୀ କିଛି ଖାଇପାରିବାନି ଆଉ ବିଭିନ୍ନ ପ୍ରକାର ଫଳମୂଳ ଖାଇପାରିବା ତାହେଲେ।
ଆଜ୍ଞା ଆଜ୍ଞା ଆଜ୍ଞା ହବ ସେ ମାଙ୍କଡ଼ ଠାରୁ ଟିକେ ଦେଖିକି ରହିବାକୁ ପଡିବ ମାଙ୍କଡ ମାନେ ବହୁତ୍ ଉତ୍ପାତ କରୁଛନ୍ତି ବୁଝିଲେ। ଖାଇବା ଫାଇବା ଛଡ଼େଇ ଦଉଛନ୍ତି ଲୋକଙ୍କ ଉପରେ ଆକ୍ରମଣ କରୁଛନ୍ତି ଆଉ ବନ ବିଭାଗ ତ ହିଁ ସ ଜନ୍ତୁକୁ ଗୋଡ଼େଇ ପାରିବ। ମାଙ୍କଡ଼ ମାନେ ତ ଲକ୍ଷେ ଲକ୍ଷେ ଆକାରରେ ଆସିବେ ନା ତାକୁ କଣ ଇଏ କରିହବ।
ତାହେଲେ ବନ୍ଧୁ ଆମର ଏଇ ରବିବାର ଭିତେରେ ଆମେ ଟିକେ ବଣଭୋଜି ଟେ କରିବା। ତା ପାଇଁ ପ୍ରସ୍ତୁତି କେମିତି କଣ କରିବା ଟିକେ ଆମକୁ ଟିକେ ବତାନ୍ତୁ? ଟିକେ ଆମର ତ ସଉଦାତ ତ ଆମେ ତ ଆମ ବଜାରରୁ ନେଇଆସିବା ହୁଁ ଆଉ ଦେଶୀ ମଟନ୍ ଟିକେ ଆଉ କଙ୍କଡା ଟିକେ ଆଉ ଟିକେ ଆମର ଚିଙ୍ଗୁଡି ଟିକେ ଆମର ଟିକେ ମାଛ ଟିକେ।
ମୋଛୁ ମା ମାଛ କରିବା ଯେ ମୋ ହିସାବରେ ରୋହି ଭାକୁଡ କରିବାନି। ଯେହେତୁ ଆମେ ବହୁତ୍ ସମୟ ପରେ ଏକତ୍ରିତ ହେଇ ବଣଭୋଜି କରିବା ଇଲିଶି ମାଛ ଟିକେ ଆଣିଲେ ହବ ବୁଝିଲେ।
ହୁଁ ବହୁତ୍ ପ ଭଲ ତ ହବ ଇଲିଶି ମାଛ ଟିକେ ବହୁତ୍ ଦିନ ପରେ ସ୍ଵାଦ ଟିକେ ଖାଇବୁ।
ଆଜ୍ଞା ଚାକିରି କରିବା ପୋଲିସି ମାଛ ଖାଇବା ଇଲିଶି ବୁଝିଲେ ସେମିତି ଇଲି ଶି ମାଛ ଅଧିକା ଟଙ୍କା ହେଲେ ବି ଦିନେ ଅଧେ କରୁଚେ ଆଣିକି ଖାଇବା ବୁଝିଲେ?
ତାହେଲେ ତ ବହୁତ୍ ଭଲ ହବ।
ଆଜ୍ଞା।
ଆଉ କେମିତି କଣ ଆମେ ତ ତ ରବିବାରେ ଯେହେତୁ ଅ ବ୍ୟବସ୍ଥାଟି କରିବା ଖାଇ ପିଇ କିଣି ଆମେ କେମତି ଖୁସିରେ ଭଲ ଭାବରେ ଆସିବା
ଆଜ୍ଞା ବନ୍ଧୁ ମୁଁ ବୁଝିଦେବି ଆଉ ଦୁଇ ଦିନି ସମୟ ଅଛି। ଆଜ୍ଞା ଆଜ୍ଞା ମୁଁ ବୁଝିଦେବି ଆଉ ଦୁଇ ଦିନି ସମୟ ଅଛି ଆମ ହାତେରେ। ଆଜ୍ଞା ଆଜ୍ଞା ଆଉ ଦୁଇ ଦିନି ସମୟ ଅଛି ଆମ ପାଖେରେ। ମୁଁ ବୁଝିଦେବି ଆପଣ ତ କହିଲେ ଆପଣ ରୋଷେଇ କରିଦେବେ। ଆଉ ଆମର କିଛି ବ୍ୟସ୍ତ ହବା ଦରକାର୍ ନାହିଁ। ଆମେ ସଉଦା ପତ୍ର ଯୋଗାଡ଼ କରିଦେବୁ ଯାହା ଯାହା ସାମଗ୍ରୀ ଦରକାର୍ ଘିନି ଆଣିବୁ। ଆଉ ଭଲ କି କେମିତି ସୁରୁ ଖୁରୁରେ ମଜା ମସ୍ତି କରିକି ବୁଲିବା ଖାଇବା ଉଁ ସମୟ ଟା ବିିତେଇବା ଗୋଟେ ଦିନି।
ଆ ତାହାଲେ ବନ୍ଧୁ ବହୁତୁ ମୁଁ ଟିକେ କାମ ଟିକେ ଅଛି ଯେହେତୁ ମୁଁ ଟିକେ ଆପଣଙ୍କୁ ରବିବାର ଦିନ ଭେଟ ହେବି ନମସ୍କାର।